ହେଲ୍ଲୋ ହୁଁ ଆୟୁଷ
ହଁ ଭାଇ ଭଲ ଅଛ?
ହୁଁ ଭଲ ଅଛି। ଆଉ ତୁ କେମିତି ଅଛୁ? ଦେହ ବା କଣ ଏଇ ତ ଯାହା ଠାକୁରଙ୍କ ଦୟାରୁ ଯାହା
ତ ଯାହା ଖରା ହଉଚି ଆଜ୍ଞା ହୀନ ଉଦା କରି ପକାଇଲେଣି ଆଉ ମଣିଷ ମଲା ସାରା ପୁରା
କଣ କରିବା ତ ମତେ ତ ଜମଜ ଖାଇସାରିଲାଣି।
ଜନ୍ମଜ ଏ ଯୋଉ ଆମର ଏଇ ଯୋଉ ଆମର ଏଇ ଯୋଉ ଗୋପାଳଙ୍କ ପୁଅ?
ହ ଖାଇସାରିଲଣି ଆ ବାକି ନେଇଦେଲା ମତେ ପଇସାଟା ଦଉନି।
ବାକି କେତେ ନେଇଛି କି?
ଯେ କଣ ତା ମଉସା ଦିହ ଖରାପ
ଅଁ
ମଉସା ଦେହ ଖରାପ କହି ମୋ ଠୁରୁ ପଇସା ନେଲା ମୁଁ ଏବେ ଏବେ ମାଗିଲା ବେଳକୁ କହୁଛି ନାଇଁ ଭାଇ ପଇସା ଏବେ ପାଖରେ ନାଇଁ ଆଉ ପଇସା ପଛରେ ହେଲେ ମୁଁ ଦେବି।
ଏମିତିଆ ଲୋକ ଆଜ୍ଞା ଭାରି ହଇରାଣିଆ ଲୋକ। ସେଇଥିପାଇଁ ଆଜ୍ଞା ମୁଁ କାହାକୁ ଧାର ଦିଏନି କି କାହାଠୁ ନିଏନି। ମୁଁ ଟଙ୍କା ଟେ କାହାକୁ ଦିଏନି ନିଏନି।
ସେ ପୁଳାଇ ପଇସା ପୁଳାଇ ପଇସା ନେଇ ଯେ ପର୍ଯ୍ୟନ୍ତ ଦେଇନାହି ଆଉ କଣ କରିବା ଲକ୍ଷେ ନାହିଁ ଏ ଆମର ଶହେ ଅଶୀ ଅଛି ପାଖାପାଖି ନେଇଛି। ଅଶୀ ହଜାର।
ଅଶୀ ହଜାର ନେଇଯାଇଛି। ଆଉ ପକା ଠକ ଟା ଆଉ।
କଣ କି ତାଙ୍କର ଯୋଉ ଘର ଲୋକଙ୍କର ବି ଏସ୍ କେ ୱ ନେଥିଲା
ଆଚ୍ଛା
କି ଆମର ଗୋପବନ୍ଧୁ କଣ ସେଟା?
ଆୟୁଷ୍ମାନ କାର୍ଡ।
ଆୟୁଷ୍ମାନ କାର୍ଡ ବି ନଥିଲା। ସେଇ ସକାସେ ସେଇ ସକାସେ ଗୋଟେ ଦବା କଥା। ହଉ
ହଉ ମେଡିକାଲ ଏଇମରଜେନ୍ସି ଟା ତ କଣ କହିବା ପିଲାଟା ର ପଇସା ପତ୍ର ହେଲେ ଦେଇଦେବ ବ୍ୟସ୍ତ
ଆରେ ହଁ ଯେ ବ୍ୟସ୍ତ ହେଲେ ହଁ ଆସି ଛଅ ମାସ ପ୍ଲସ ହେଲା ହିଁ ମୋର ବି ଦରକାର ହଉଛି। ମୁଁ ଏଇନା ଟିକେ ମୋର ଆଗକୁ କି କିଣା କିିଣି କରିବାର ଅଛି ସପିଙ୍ଗ ଫପିଙ୍ଗ ଦୁର୍ଗା ପୂଜା ମାର୍କେଟରେ ପ୍ରିନ୍ସପ ପଡିିବୁ ସେମତି ହୋନା ଏଆଡକୁ ଆ। ଦୁର୍ଗା ପୂଜା ମାର୍କେଟ ରେ ହଁ ବହୁତ ଦୁଷ୍ଟ ହଉଛି। କ୍ରିକେଟ୍ ହଉଛି। ଗାଧେଇ ପାଧେଇ ପେଣ୍ଟ ସାଟ କିଛି ଆଣିନ? ଥିଲା ଏମିତି ନୁଙ୍ଗଳା କୁଙ୍ଗଳା ହେଇକି ବୁଲୁଛି। ହଉ ଆଉ ଦୁଷ୍ଟ ହଉଛି ଏମିତି ଆଉ
ହଁ କୁହନ୍ତୁ କଣ କହୁଥିଲେ?
ପଡିଆକୁ ଆଉ
ପଡିଆକୁ ନାଇଁ ରେ ପଡିଆକୁ ଆସିବି ଚାରି ଚାଳିଶ ପଇଁଚାଳୀଶ ଆଡେ
ନାଁ ପଡିଆ ଗଲା ବେଳକୁ ସେ ଖେଳିବାକୁ ଇଛା ହଉଛି। ଯେ ବହୁତ ମାନେ ଧୁନଆ ପିଲା ସେ ଟ ମୁଁ ଖଳିବାକୁ ଇଚ୍ଛା ନାହିଁ ମୋର ଗୋଟେ କାମ କରିବା ଗୋଟେ କାମ କରିବା ଆଜି ପଆଆକୁ ଯିବାନି ଆଜି ଏମିତି ଘରେ ରହିବା ରେଷ୍ଟ ନବା ଟିକେ।
ନହେଲେ ଚାଲ ସେଇ ପଡିଆରେ ଖେ
ବସିଆ ଯାହା ହେଲେ ବସି ମାନେ ସେଠି ଖେଳକୁ ଇଚ୍ଛା ହବ।
କିଛି ନିଜ ଉପରେ ସଂଯମ ଯଦି କମ ପିଲା ଥିବେ ତାହେଲେ ଖେଳିଦବା କାରଣ ଆମକୁ ତ ମିଳୁନି ଆଉ କମ ପିଲାରେ ଯଦି ଖେଳିବନି ଆଉ ଅଧିକ ପିଲାରେ କିଛି ତ ମିଳୁନିି। ନା ଯଦି ଆଜି ରଜ ସରିଛି ଯଦି କେହି କମ ପିଲା ଆସିବେ ଯେମିତିଆ ପିଲା ଆଇ ଥିଲେ ଆ ମୁଁ ଯଦି ଟିକେ ଉ ମିଳିଯାଉଛି ମିଳିଯାଉଛି ଭଲ କଥା ଯଦି ଅଧିକ ଯଦି ଅଧିକ ପିଲା ଆଇଲେ ତ ଦି ଜଣ ବସିବ।
ଆଚ୍ଛା ମୁଁ କହୁଛି ଶୁଣୁ ଆଚ୍ଛା ଦି ଜଣ ବସିଆ ତମକୁ ଏ ନେ ହୋମୱାର୍କ ମିଳୁଛି । ବୁଝୁଚୁ ନା ନାଇ କୁହ ମୋତେ । ହୋମୱାରକ ମିଳୁଛି । ତମ ହୋମଲାକ ମୋ ଅକ୍ ଏଇନା କମ୍ପ୍ଲିଟ ଅଛି କି?
ନା ।
ଟା ଖଣ୍ଡେ ଗୋଟେ କମ୍ପ୍ଲିଟ ହେଇଥିବ ମୋର ବି ସେ ଦିଟା ଖାଣ୍ଡେ କଂପ୍ଲିଟ ।
ମୁଁ କହୁଛି ସେଇଠି ବସିକି ତମେ ଗୋଟେ ପଟ କୋଣରେ ଆମେ ଗୋଟେ ପଟ କଣରେ ମୁଁ ମୋର ହୋ
ସେ ହବନି ଆମେ ହୋମୱାକ୍ କଲା ବେଳେ ସେଠି । କେତେ ଜଣ ଅଛନ୍ତି ଦୁଷ୍ଟ ପିଲା ଆମକୁ ଆଜି ସେଠି ହଇରାଣ କରିବେ ତ ମୁଁ ଭାବୁଛି ମଗଜ ନ ଯାଇକି ।
ହଉ ଗୋଟେ କାମ କର ଶୁଣ ଏବେ ହାତରେ ଅ ଅଛି ପାଖାପାଖି ତିରିଶ ମିନିଟ୍ ଉପରେ । ତ ଆରାମ ସେ ତିନି ତିରିଶ ମିନିଟ । ତିନି ରୁ ଚାରିଟା କାମ ହେଇଯିବ ଆମର ଆରାମସ ତମର ବି ମୋର ବି । ବି ।
ଆଚ୍ଛା ଚାରି ମିନିଟରେ ମୁଁ ଭାବୁଛି ଚାରି ମିନିଟରେ ଭାବୁଛି ପ୍ରଥମେ । ଫିଜିସ କେମିଷ୍ଟ୍ରି ତାପରେ ମ୍ୟାଥ୍ ।
ହଁ ମୁଁ ଯାଉ ଚି ଟିକେ ଫିଜିକାଲ ଏଯୁକେସନ୍ ଟା ଉପରେ ଧ୍ୟାନ ଦେବି କାରଣ ସେ ସବଜେକ୍ଟଟା ଆମର ଶହେ ମାର୍କର ପଡୁଛି ସେଥିରୁ ମୁଁ ମାତ୍ର ଦିଟା ଚାପ୍ଟର ସାରିଚି ।
ହୁଁ କିନ୍ତୁ ଏଇଟା ଭାଇ ଫାଇନାଲ କଥା କି ମୁଁ ଆଜି ଖେଳିବି ନାହିଁ ତୁ ଯଦି ଖେଳିବୁ ଖେଳିବୁ ।
ନାଇଁ ନାଇଁ ମୁଁ କହୁ ଛି ଆଜି ପାଞ୍ଚଟା ସବଜେକ୍ଟ ପଢ଼ିଦେଲା ପରେ ତାପରେ କାଲିକି ଆଉ ପାନସ୍ ଟା କରିବା ପାଷ୍ଟଟା ରେ ପଡିବା ତ ସେଇଥିପାଇଁ ଆଜି ପାଞ୍ଚଟା ଯଦି ଆମର ସରିଗଲା ଜଲଦି । ତାହେଲେ ଆମେ ଟିକେ ଯିିଆ ବସ ବସା ବସି କରିବା । ଖେଳ ନ ହେଲେ ପଛେ ବସା ବସା କରିବା ।
ହଁ ଯେ କିନ୍ତୁ ମୋର ଇଚ୍ଛା ନାହିଁ ଖେଳିବାକୁ ତ ।
ଠିକ ଅଛି ଆମେ ଆଗ । ତ ମୋର ଆଉ କେତେଟା ପକାଅ କେତେଟା ସବଜେକ୍ଟ ପଢିବା ବାକି ଅଛି ।
ମୋ ର ପାଖାପାଖି ହଉଛି ଚାରିଟା ।
ଆଉ ଚାରିଟା ତ କେତେ ତିରିଶ ପଇଁତିରିଶ ମିନିଟ ଅଧ ଘଣ୍ଟା ଲାଗିବ । ମୋର ବି ସେଇ ଆଉ କେତେ ଦି ଦିଟା ଖଣ୍ଡେ ବାକି ଅଛି ଦିଟା କି ତିନଟା ଏ ସାରିଦବା ଆଉ କଣ ।
ହଁ ମୁଁ ଭାବୁଛି ଆଜି ଏକା କାଇଁ ଯିବି ମୋ ଭାଇକ ବି ନେଇକି ଯିବି।
ହଁ ଭାଇ ଭଣଜା ସମସ୍ତଙ୍କୁ ଡାକି ଆଣ। ମଜା ଆସିବ।
ହୁଁ ନାଇଁ ମୁ ସେ ଗେଡୁଟା ତ ଏବେ ତୋ ବ୍ଯାଟ୍ କାଇଁ ଆଣିଲୁନୁ ତୋ ବ୍ୟାଟ୍ ଆଣିଥିଲେ ଯାଇ ଖେଳି ଦେଇଥାନ୍ତେ।
ତାକୁ ସେ ଯୋଉ ପିରାନ ଆସୁଛି ଆମର ଏଠି ସେ ପିରାନ ଜାଗାରେ ତାକୁ ବ୍ୟାଟିଂ ଦବ ହଁ।
ଦେଖିଲୁ ସେ ଫାଇଭ କ୍ଲାସ୍ ବାଲା ଙ୍କୁ ବୋଳିଙ୍ଗି ରେ ଆଉଟ୍ କରିଦେଇଚି ଇଏ ପିରାନା ପୁଣି କିଏ।
ଏଇ ପିରାନା ତ ଦାନ୍ତୁରା ଟା ଇ କିଏ କହିଲ ଦାନ୍ତୁରା।
ବଲ୍ ମାରିକି ମତେ ଲାଗୁଛି ଦେଖିଲୁ ସେ ପବିତ୍ର ଭାଇ କି ଆଉଟ୍ କରିଛି ମାନେ ବୋଲିଂ କରି ବ ମାନେ ତା ଆଗ ଦିଟା ଦାନ୍ତ ଗଳି ପଡିବ। ଏଇଟା ପିରା ପିରାନା କୁ ତାହେଲେ ସେ ବୋଲିଂଗ
ହୁଁ।
ଆଚ୍ଛା ହଉ ତାହେଲେ ପ୍ରିନ୍ସ କୁ ନବା ଆଜି ଖେଳିବାକୁ ଆଉ। ହଁ ସେ କଣ କି ଘରେ ରହିଲେ ଟିକେ ଦୁଷ୍ଟ ହଉଛି କିନ୍ତୁ ସାର୍ଟ ପେଣ୍ଟ ଯେମିତି ନାହି ନଙ୍ଗଳା ମଙ୍ଗଳା ହେଇଯାଇଛି ସେ ଖେଳିବ ସାର୍ଟ ପ୍ୟାଂଟ ଅଛି ତୋର କୋଉଠି ତାମାନେ ସେ ହଁ ସେୟାକୁ ପିନ୍ଧିକି ଖେଳିବ ନା ବାଦଲ ଏମିତି କେଇଟା ସାଢେ ଚାରିଟା ଆସିଗଲାଣି।
ହଁ ଆଉ ଅଛି। ଅଛି ଆଉ ପାଞ୍ଚ ଦଶ ମିିନିଟ ।
ଆଚ୍ଛା ଆଉ ଷ୍ଟୋମ୍ ତମ ପାଖରେ ଅଛି।
ହଁ ଅଛି ଯେ ଆମେ ଆଜି କାଇଁ ଆଜି କାଇଁ ଏ ହଁ ହଉ ଆଣ ଚିକୁଭାଇ କୁ କୁହ ଆଣ କିନ୍ତୁ ଷ୍ଟମ୍ପ ଟା ଆଣିବନି ଷ୍ଟମ୍ପ ଥାଉ ପଛରେ ଖେଳିବା।
ଆଛା।
ଷ୍ଟମ୍ପ ତ ପଚାରିଲେ କହିବା ମୁଁ ସମ୍ବିତ କୁ ଦେଇଛି ସମ୍ବିତ ଭାଇ ହୁଁ।
ହଉ ତାହେଲେ ମୁଁ ଯାଉଛି ହୋମୱାର୍କ ଟା କରେ।
ହଁ ହୋମୱାର୍କ ଟା କର ସେଇ ଚାରିଟା ପଇଁଚାଳିଶ ପଚାଶ ଆଡିକି ଦିଟା ତିନିଟା ସରିଯାଇଥିବ ହୋମାୱାର୍କ। ଆଉ କଣ ଗୋଟେ ଦିଟା ଦିନ ଥିବ। ସନ୍ଧ୍ୟା ବେଳକୁ ସରିଯିବ ସିଏ ଆଜି। କହିବା ଆଉ
ଆଛା ତମର ତ ପ୍ଲସ ଟୁ ସରିଲା ପ୍ଲସ୍ ଥ୍ରୀରେ ଅନର୍ସ କଣ ନେବ?
ଅନର୍ସ ମୁଁ ଭାବୁଛି ଆମର ଏଇ ଫିଜିକ୍ସ ଟା ନେବି।
ଫିଜିକ୍ସ ନହ ନା ଫିଜିକ୍ସ ତାହେଲେ ଭଲ ହୁଏ। ଓହୋ ମୋର ଗୋଟେ ସାଙ୍ଗଟା ଯେ ଅନର୍ସ ସାଇକୋଲୋଜି ଦେଖିଲା ବେଳକୁ ସେ ନିଜେ ମେଣ୍ଟାଲିଆ।
ଆଛା। ହାଃ ହାଃ ହାଃ
ତାହେଲେ ସାଇକୋଲୋଜି ଭଲ ଟପିକ ଟା ଯେ କିନ୍ତୁ ସେଟା ଯ ବୁଝିପାରିବ ତା ପାଇଁ ଭଲ।
ସଠିକ କଥା କହୁଛ।
ହୁଁ ଆଉ ଆମର ଏପଟେ ଯାତ ଯାତ୍ରା ପଡୁଛି ଦେଖିବାଉଛି ତୁଳସୀ ଗୋଳ ନାଟ୍ୟ ଆମର ଏପଟେ ଯାତ୍ରା ପଡିଆ। ହୁଁ ପ୍ରିନ୍ସ କୋହୁଛି ଯିବ ବୋଲି ଯାତ୍ରା।
ଶିଖ ଓ ଅତି ଓ ନିିଦ୍ରା ହ ଦେଖିପାରିବ ଛୋଟ ଛୁଆ ଟା।
ହଁ ସେ ଛୋଟ ଛୁଆ ହେଲେ ସିଏ ଭାଇ ସିଏ ଡେଇଁବୋ ତ ଷ୍ଟେଜ ପଠେଇଦବ ଆଉ ତା କଥା ଟିକେ କଣ ଅଛି।
ଓହୋ।
ଙ୍ଗ ଭଳିଆ ହେଇ ବାଟା ଧରିକି ଟାଏଁ ଟାଏଁ କରି ବୁଲଉଛି। ସତେ ଯେମତି ପୁରା ମାରିବ ଛକ ପକା ଜଗା ମାରି ପୁରା ଉଡ଼େଇ ଦେଖନ ଓଧ ଘରେ ତଳେ ଶୋଇଛନ୍ତି। ସେ କେମିତି ବାଡଉଛି ମାଡ ଖାଇବୁ ବାଡେଇବି ସେ ଆଉ ଥରେ ବାଡଉ ତାପରେ ତା କଥା ମୁଁ ବୁଝୁଛି ଆଉ
ହଁ।
ଆଉ କଣ ଖିଆ ପିଆ ସବୁ ସରିଛି। କଣ ଖାଇଲ?
ମୁଁ ଗୋଇ ଭାତ ତ ଡାଲମା। ତାପରେ ଏଇ ଭ ପଖାଳ ତ ମାଛ ଭଜା ଆଉ ଶାଗ ଭଜା କ ଆଳୁକୁ ଭେଣ୍ଡି ଭଜା ଏମିତି ଖାଇବା ହେଇଥିଲା। ଖାଇଲା ପରେ ଯୋଉ ନିଦ କୁହ ନା।
ହଁ ଯେ କିନ୍ତୁ ଆଜି ଦର ବି ଖେଳ ହାଉଛି ବା ନା ମୁଁ ଖେଳିବିନି ମୁ ଇଚ୍ଛା ନାହିଁ, ସ
ମୁଁ ବୁଝୁଛି ତମେ ବସିବ ଆମର ଟୋ ଲ ଟାର୍ଗେଟ ଆମର ପାଠ ପଢାରେ କେତେ ଆମର ଟାର୍ଗେଟ ପାଞ୍ଚଟା ମିନିଟ ମିନିମ ପାଞ୍ଚଟା ମିନିମମ୍। ଟ ସବଜେକ୍ଟ ପଢିବାର ଅଛି। ଚମକୁଚି
ହୁଁ।
ଯଦି ହେଇପାରିଲା
ପ୍ରିନ୍ସ ତୋତେ ବୋଲଙ୍ଗ୍ ଆସେ ଟି ଏଇଠିକି ଆ ଏଇଠି କି ଆ ବୋଲିଙ୍ଗ୍ ଆସେ। ଦୋଡ଼ିଆସିବା ଆଜି ରାତି ଯାଏ ବୋଧେ ପାାଙ୍କା ଅଛ।
ହଁ ଆଜି ଆଜି କୋଟେ ଦିନ ହିଁ ଫାଙ୍କା ମିଳିଲା। କାଲି କି? ବିଦ୍ୟାଳୟ ସବୁ ଖୋଲି ଯାଉଛଚି ସେଥିପାଇଁ ଟିକେ ଟିକେ ବ୍ୟସ୍ତ ବ୍ୟସ୍ତ ରହିବା କଥା ନହେଲେ ଆଜି ରାତିଟାରେ ଯଦି ହବ ପନ୍ଦର
ଆ ଯିବା ଆ ଯିବା କଲେଜ ଖୋଲା ହେଲା ଆମ ଟି କଣ କହୁଛନ୍ତି ଶୁଣ କହୁଛନ ତମେ ମାତ୍ର ଯୋଡେ ପିଲା ହେଇଛ। ମୁଁ ଆଉ ଗୋଟେ ମୋ ସାଙ୍ଗଟେ ଯୋଡେ ପିଲା ଆମେ ଯାଇଛୁ ଟିଚର କହୁଛନ୍ତି। ତମ ଯୋଡେଙ୍କୁ ମୁଁ କଣ ପଢେଇବି ବେ ସବୁ ପିଲାଙ୍କୁ ଡାକ ତା ଉପରେ ପଢେଇବି।
ତମେ କହିଲନି ଆଉ ଆମେ ପୋଷ୍ଟ କରି କୋରିଅର କରିଦେଇଚ
ଆରେ ଭାଇ ତାଙ୍କୁ କହିବା ପୂର୍ବରୁ ଆମ ମ୍ୟାମ୍ ଟିକେ ଅଧିକ ମୁଡ଼କି ଖାଆନ୍ତି। ମୁଡିକି ଜାଣିପାରୁଚ ତ ତ କହିବା ପୂର୍ବରୁ ସିଏ ଚୋବେେଇବାକୁ ଷ୍ଟାର୍ଟ କଲେ ତ ୱାନସ୍ ଚୋବେେଇଲେ ମାନ ତାଙ୍କୁ କିଛି ଶୁେଇନି ଯୋଉ କାନରେ ଯୋଉୋ ଗୋଟେ ଗେଞନ୍ତିନି ଯଉ ଶୁଭିବା ପାଇଁ।
ଓ
ସେଟା ଆଜି ହେଟା ଆଜି ଆଣିନାହାନ୍ତି। ତ ମ୍ୟାମ ମ୍ୟାମ ମ୍ୟାମ ମ୍ୟାମ ଡାକିଲା ମାନେ ତାଙ୍କ ଡାକିବା ଯାହା ନଣ୍ଡା ଆଗରେ ମୂଳା ଚୋବେଇବା ସେଇଆ।
ଓ ହୋ।
ହଉ ଛାଡ ଆଚ୍ଛା ଆଉ କଣ ତମର ସେପଟେ ସବୁ ବର୍ଷା ଫର୍ଷା କଣ ହଉଚି?
ଏପଟେ କଣ ଏମିତି ଖୋରା ଟାଣ ହେଲାଣି। କାଲିି କି ବୋଧେ ଗମେଣ୍ଟ୍ ଆଛ ଗମେଣ୍ଟ୍ ଛୁଟି କା ଛୁଟି କଲେ ତମର ବି ହବ ତ?
ଆମର ବା ଗମେଣ୍ଟ ନୁହଁ ଆମର ବା ସେମି ଗମେଣ୍ଟ ତ ଆମର ଛୁଟି ନହିଁ ବର୍ଷା ଏଠ ଆମର ଏପଟେ ହେଲାଣି ମୁଁ ତ ତୋଳା ତୋଳି ସବୁ କାମ କରେଇଁ କଣ କହୁଛ।
ହଉ ଯାଉ ତୋଳା ତୋଳି କରିବ ଆଉ। ଆମର ତ ଆଡେ କଣ ଖରା ଟାଣ ହେଲାଣି ଆଉ ଯାଉଚି ଲୁଗା ପଟା କୁଟା ଗୁଡାକ କାଡ଼ିଦେବି ହଉ ରୋଉ ଚି ରଖୁଚି।